ହ୍ୟାଲୋ।
ହଁ ହ୍ୟାଲୋ।
ହଁ।
ହଁ କଣ କର ହଁ ମୁଁ ସାତଟା ବେଳେ ଉଠି ଯାଇଛି। ହ୍ୟାଲୋ।
ବ୍ରସ୍ କରିସାରିଲାଣି?
ହଁ ହଁ। ଅହ ନା ନା ଖାଇନୁ ଯିବ ଆଉ ଟିକେରେ ଆଣିବା ପାଇଁ ଜଳଖିଆ।
ଓହୋ ଯାଉଛ ନିଜେ ଯୋଉ ଆଣିବା ପାଇଁ ସେଟିକି ଚଳଖିଆ ନା ଆଣିକି ଦଉନାହାନ୍ତି ହସ ରୁମ ରେ?
ରୁମରେ ଦିଅନ୍ତନି ଆମେ କ୍ୟାଣ୍ଟିନକୁୁ ଯାଉ ଖାଇବା ପାଇଁ ଆଉ ହଷ୍ଟେଲ କ୍ୟାଣ୍ଟିନରେ
ହୁଁ ସେଇଠିକି କ୍ୟାଣ୍ଟିନ ରେ ଖାଇଦେଇକି ଆସ ନା ଧରିକି ଆସ ତମ ଯୋଉ ରୁମକୁୁ?
ହଁ କେବେ କେବେ ଧରିକି ଆସୁ କେବେ କେବେ ଖାଉ। ଏମତି ତ ସକାଳେ ରୁମକୁ ହିଁ ନେଇ ଆସୁ ଯଦି ବାରଟା ଯଦି କ୍ଲାସ ଯୋଉ ହେଲେ ଆଉ ଥାଏ ସେଇ
ଓହୋ।
ହ୍ୟାଲୋ, କ୍ଲାସ୍ ଯାଉ ପିନ୍ଧି ଦେବୁ ଆଉ ଆଉ ରାତିବେଳା ସମସ୍ତେ ମିଶିକି ଖାଉ
ହୁଁ।
ହ୍ୟାଲୋ।
ହଁ କଣ ଖାଇବ ଆଜି, କଣ ହେଇଛି?
ଆଜି ବରା ତକାରି ହେଇଛି।
ବରା ତରକାରୀ!
ଆଉ ତମର କଣ କଲଣି?
ଆଉ ଏପର୍ଯ୍ୟନ୍ତ କିଛି ଖାଇନ, ଭୋକ ବି ଲାଗିନି?
ନାଁ ଲାଗୁନି ଆଉ ଟିକେ ଟାଇମ ଲା ଖାଇବି ନଅଟା ସାଢେ ନଅଟା ପାଖା ପାଖି।
ଉଁ ହୁଁ ହୁଁ ଆଉ କଣ କରୁଛ? ଏଇନାକେ ତାହେଲେ ପଢୁଛ?
ଏବେ ପଢୁନି ଆଉ ଆଉ ଟିକେ ଗଲା ପରେ ପଢିବେ
ହୁଁ।
ହଁ!
ଆଉ? ଆଉ କଣ କହୁଛ ଆଉ ଗାଧୁଳା ଆଜି ଶନିବାରେ ତ କଣ ରୋଷେଇ ହବ?
ଆଜି ବୋଧେ ସୋୟାବିିନ ତରକାରୀ ହବ ଆଉ।
ତମ ତମକୁ ଯୋଉ ଭଲ ଲାଗେ ସୋୟାବିିନ ତରକାରୀ?
ହଁ ଲାଗେ ଆଉ କଣ କରିବି ଏଠି ଖାଇବା ସବୁ ଖାଇବାକୁ ପଡୁଛି।
ଉଁ ହୁଁ ହୁଁ ହଁ। ଆଉ?
ହ୍ୟାଲୋ।
ଆଉ କଣ କହୁଛ ହୁଁ ମୁଁ କହିଲି ଆଉ କଣ କହୁଛ ତମ ଦେହ ଭଲ ଅଛି ନା?
ହାଁ?
ଦେହ ଭଲ, ଦେହ ଭଲ ଅଛି ନା, ଦେହ ଭଲ ଅଛି ନା?
ଭଲ ଅଛି ଭଲ ଅଛି ଆସୁଛି ବା ସକାଳୁ ଆସୁଛି। ଉଠିଲୁ ଏବେ ସାତଟା ବେଳେ ସେତେବେଳେ ପୁରା ଆସୁଛି ବହୁତ ବହୁତ କଲେ ଏତେ ବି ଆସ ସୁନି କମ୍ କମ୍ ହଁ।
ଆମ ଆଡ଼େ ବର୍ଷା ମାନେ ଖାଲି ଝିପ୍ ଝିପ୍ ପକଉଥିଲା ପୁରା ଅନ୍ଧାରିଆ କରିକି ରଖିଛି ମେଘ ସବୁ ଏଇନାକେ ହେବ ଜୋରରେ ବର୍ଷା। ହୁଁ ଯୋରେ ଅନ୍ଧାରିଆ କରିଛି ଆଉ ସକାଳୁ ବି ଦି ଦିଥର ସଖାଳୁ ବର୍ଷା ହେଇ ସାରିଲାଣି ଅଲରେଡି ଖାଲି ଝିପ୍ ଝିପ୍ ବର୍ଷା। ଆଉ ଜୋରେ ନୁହେଁ ଆଉ ଏବେ ବି ପୁରା ଅନ୍ଧାରିଆ କରିକି ରଖିଛି।
ହୁଁ ହୁଁ। ଆଉ ତମ ଝିଅ ଆଉ ହଁ ବା
ହୁଁ ସେଇଥିପାଇଁ ବର୍ଷଟା ଏମିତି କୋହଲା ପାଗ କଲାଣି ଆଉ।
ହଁ ତମ ଝିଅ କଣ କରୁଚି, ଉଠିଲେ ନା ନାଇଁ?
ହୁଁ। ଝିଅ ନା ସିଏ ସଖାଳୁ ଉଠି ସାରିଲାଣି ନା ଛଅଟା ବେଳୁ ଉଠିକି ଏଁ କାଲି ରାତିରେ ଶୋଇପଇଲା ନା ଖାଇଲାନି ଲେଟ୍ ହେଲା ଗାଧୁଆଳେ ଶୋଇ ନଥିଲା ସେଥିପାଇଁ ସନ୍ଦେସ କାଲି ଆଠଟା ବେଳେ ଶୋଇ ପଡ଼ିଲା, ଆଉ ଶୋଇ ପଡ଼ିଲା ଯେତବେଳେ ଆଉ ଚିକେନ କହିଲା କଥା ବାବାଙ୍କ କତିକି ଫୋନ କରି କହିଲା ବାବା ଚିକେନ ଆଣ ଖାଇନି ଆଉ ଦେଖିଲା ବେଳକୁ ଶୋଇ ପଇଲା ଆଉ ଖାଇଲାନି ତା ପାଇଁ ଚିକେନ ଥିଲା ଚିକେନ ଆଉ ପରଟା ଖାଇକି ଯାଇଛି ହେଲା ସ୍କୁଲ ଆଜି ଶନିବାର ନା ସ୍କୁଲ ଯାଇଛି ଆଉ। ହୁଁ ସକାଳେ ଚିକେନ ପରଟା ଖାଇକି ସ୍କୁଲ ଯାଇଛି।
ଆ ହେ ହେ ଆଉ
ହଁ ତା ପାଇଁ ରଖିଥିନି ଆମର ଶନିବାରେ ମଙ୍ଗଳବାରେ ଆଇଁଷ ହୁଏନି, ସିଏ ଖାଇନେ କାଲି ରାତିରେ ଖାଇଲାନି ତ ଆଉ ଛୋଟ ଛୁଆ ଟା କଣ କରିବି ଖାଇନି ମନ ଟା ଭଲ ଲାଗିଲାନି।
ହଁ ଛୋଟ ଛୁଆ ମାନେ ଖାଇଁନି ଚଳିବ କିଛି ସେ ଏବେ ଜାଣିନାହାନ୍ତି ବଡ ହେଲେ ତ ଜାଣିବେ ଆଉ ନା।
ହୁଁ ତାନେ ସେଇ ଚିକେନ ଚିକେନ ଆଉ ଯୋଉ ପରଟା କାଲି ତା ବାବାଙ୍କ ପାଇଁ ହେଇଥିଲା ସେ ପ୍ରାୟ ସମୟ ଯୋଉ ଚିକେନ ବିକେନ୍ ହେଲେ ରୁଟି ପରଟା ତା ବାବା ଖାଆନ୍ତି ଭାତ ଖାଆନ୍ତିନି।
ହୁଁ।
ପରଟା ହେଇଥିଲା ଆଉ ସେ ପରଟା ଚିକେନ ଖାଇକି ଯାଇଛି ସୁ କୁଲୁ ଏଗାରଟ ବେଳେ ପଳେଇ ଆସିବ ଆସିଲେ ଖାଇବ ଭାତ ପୁଣି।
ହଁ ସେ ଚିକେନ ସହିତ ପରଟା ରୁଟି ହିଁ ଭଲ ଲାଗେ।
ହଁ ସେ ଆଜି ହାଫ ନା ଆଜି ଶନିବାର ଆଜି ହାଫ୍ ଛୁଟି ପଳେଇ ଆସିବ ଆଉ।
ହଁ ପୁଣି ଆଜି ଅଣ୍ଡା ଦେବେ ତାଙ୍କୁ ସ୍କୁଲ ରେ।
ହଁ ସ୍କୁଲରେ ତାଙ୍କୁ ଅଣ୍ଡା ଦଉଛନ୍ତି। ଯୋଉ ଦିନ ଅଣ୍ଡା ଦଉଛନ୍ତି ସେ ତ ଅଣ୍ଡା ଖାଏନି ଅଣ୍ଡା ଧରିକି ପଳେଇ ଆସିବ। ଆଉ ଏବେ ହେଲା ମାଣ୍ଡିଆ ଲଡୁ ଦଉଛନ୍ତି ସେରା ସେ ବିଲକୁଲ ଖାଏନି।
ହଁ ଏବେ ବହୁ ମାଣ୍ଡିଆ ଲଡୁ ସେ ପୁଣି ସେ କଣ କଣ ଦେଇକି ଅ ମନେ ପଡୁନି ନାମ ହୁଁ ହୁଁ।
ହୁଁ ମାଣ୍ଡିଆ ଲଡୁ ଦଉଛନ୍ତି ସ୍କୁଲରେ ଏବେ ଅଲଗା ଅଲଗା ସବୁ ଖାଇବା ଦେଲେଣି ଆଗରୁ ଖାଲି ଡାଲି ଭାତ ଦଉ ଥିଲେ ଏବେ ସିଯା ଅଣ୍ଡା ଦଉଛନ୍ତି, ମାଣ୍ଡିଆ ଲଡୁ, ସୋୟାବିନ୍ ତରକାରୀ। ଡାଲମା ଏଗୁଡା ସବୁ ଦଉଛନ୍ତି ଏଥର ସ୍କୁଲ ରେ। ହଁ ଆଗରୁ ଖାଲି ଡାଲି ଦିଅନ୍ତି ଅଣ୍ଡା ଫଣ୍ଡା ଦିଅନ୍ତିନି ଆମ ବଳକୁ।
ଓହୋ ଏବେ ଦଉଛନ୍ତି ନା।
ହୁଁ ଏବେ ଏ ଯାକ ସବୁ ଦଉଛନ୍ତି ପୁଣି ଯୋଉ ଡ୍ରେସ ଜାଣିଚନା ଅଲଗା ଅଲଗା ଡ୍ରେସ କରିଦେଲେଣି, ମାନେ ସବୁ ମାନେ ସୋମବାର ଠୁ ଗୁରୁବାର ପ ଶୁକ୍ରବାର ପର୍ଯ୍ୟନ୍ତ ହେଲା କାଯୁୟାଲ ଡ୍ରେସ ହଁ ଆଉ ଶନିବାରେ ପିନ୍ଧୁଛନ୍ତି ଅଲଗା ଡ୍ରେସ।
ହଁ ହଁ ବା ମୁଁ ବି ସେଇ ଦେଖୁଥିଲି ଡ୍ରେସ
ପୁଳେ ଡ୍ରେସ ହେଲା ଟୋପି ଦଉଛନ୍ତି ଟୋପି ଆଉ ବୁଟ ସକ୍ସ ସବୁ କଥା। ଏମତି ଆଉ, ଏବେ ସ୍କୁଲ ଟା ଭଲ ହେଲାଣି।
ହଁ, ହେ ଆମ ବେଳେ ଆମ ବେଡେ କେବଠୁ ଗୋଟେ ଫ୍ରକ୍ ମିଳୁଥିଲା।
ହଁ।
ଓ ଖାଇବା ମିଳୁଥିଲା।
ହୁଁ ଭାତ ଡାଲି ପୁଣି
ହଁ ହଁ ଭାତ ଡାଲି ହଁ ଭା ଭାତ ଡାଲି ଆଉ ତରକାରୀ ଦଉଥିଲେ ଆ
ସେଇରା ତରକାରୀ ସେଇ ପରିବା ପକେଇକି କ ଅଣ୍ଡା ବି ଦଉଥିଲେ ନା ଁ ଆ
ଏଇପଟେ ଦଉଥିଲେ। ହୁଁ ଆମ ଆଠ କ୍ଲାସ ପର୍ଯ୍ୟନ୍ତ। ଆଉ ବାହାରୁ ଯୋଉ କ୍ୟାଣ୍ଟିନ ରୁ ରୋଷେଇ କରିକି ଆସେନି, ଏଠି ନିଜେ ରୋଷେଇ କରନ୍ତି ନାହିଁ ନା ଆସେ ବାହାରୁ ଖାଇବା?
ହୁଁ ହଁ।
ହ୍ୟାଲୋ। ନାଇ ବାହାରୁ ଖାଇବା ଆସେ ନା ଏଠି ନିଜେ ରୋଷେଇ କରନ୍ତି।
ହୁଁ।
ହ୍ୟାଲୋ।
ଆଉ ହୁଁ।
କହୁଛି ବାହାରୁ ଖାଇବା ଆସେ ନା ନିଜେ ରୋଷେଇ କରନ୍ତି? ହ୍ୟାଲୋ ଏଇ ଇଅ ଅଙ୍ଗନବାଡ଼ିରେ କିଓ ସ୍କୁଲରେ ସରି।
ନା ନା ରୋଷେଇ କରୁଛନ୍ତି ନା ରୋଷେଇଟି ରୋଷେଇଆ ଅଛନ୍ତି। ସ୍କୁଲରେ ରୋଷେଇଆ ଅଛନ୍ତି ଆଉ ଅଙ୍ଗନବାଡିରେ ବି ରୋଷେଆ ଅଛନ୍ତି ଯୋଉ ହଁ ବି ବିଧବା ସ୍ତ୍ରୀ ଲୋକ ନୁହେଁ ନା ହଁ ସେଇମାନ ଉ ଜୁ ଆମ ଗାଁରେ ତାଙ୍କର ତାଙ୍କ ସ୍ଵାମୀ ମାନେ ମରିଜାଇଛନ୍ତି ସେଇମାନେ ରୋଷେଇ କରୁଛନ୍ତି ଦି ଜଣ ଯାଇକି ଦି ଜଣ ଯାଇକି ନା ସେଠି ରୋଷେଇ କରୁଛନ୍ତି। ସେମାନେ ଶା ତାଙ୍କୁ ସେ ରଖି ଦେଇେଇଛନ୍ତି ଗାଁ ଲୋକ।
ହୁଁ ଆମର ସେ ଗୋଟେ ଯୋଉ ସ୍କୁଲରେ ନୁହଁ ଆଉ ଚାରି ରୁ ପାଞ୍ଚ ଛଅ ସାତ ତାଙ୍କୁ ଖାଇବା ଆସେ ଗମେଣ୍ଟ ତେଣୁ ଆଉ ସେ ରୋଷେଇ କରିକି ଆଣି ଦିଅନ୍ତି।
ନା ଆମର ଏଠି ରୋଷେଇ ନିଜେ କରୁଛନ୍ତି ନା।
ହଁ ବା ଭଲ ଖାଇବା ଆସ ସେଠି ଇମିନୀ କଣ କରିବି ପନିର୍ ତରକାରୀ ପୁଣି
ହଁ। ହ୍ୟାଲୋ। ହ୍ୟାଲୋ।